ଶୁଭସନ୍ଧ୍ୟା।
ହଁ ଶୁଭ ସନ୍ଦ୍ୟା।
ଆଉ କଣ କରୁଚନ୍ତି।
କିଛି ନାଇଁ ଏଇ ବସିକି ଟିଭିି ଦେଖୁଛି ଆଉ।
ଆଚ୍ଛା ଆଉ ଖାଇ ପିଇ ସାର ଲେଣି ନା।
ମୁଁ ଖାଇଥିଲି ଖରା ବେଳେ ଆଉ ଖାଇନି କିଛି।
କଣ ଖାଇଥିଲେ ଖରା ବେଳେ।
କିଛି ନାହିଁ ଖରାବେଳେ ଖାଇକିରି ଭାତ ଡାଲି ପନିର ତ ମୁଁ ଖାଏନି। ପନିରି ରୁ ଆଳୁ ଝୋଳ। ଆଉ ଦହି ବାଇଗଣରୁ ଖାଲି ଦହି ଏଆ ଆଉ
ଆପଣ ପନିରି ଖାଆନ୍ତିନି।
ନା ମୁଁ ପନିର ଖାଏନି।
କି ଙ୍କପେଇଁ ଖାନ୍ତିନି ଆପଣ।
ସେଟା କ୍ଷୀରରେ ବୋଲି ମତେ ଖାଇବାକୁ ଭଲ ଲାଗେନି।
ଆରେ ତମେ ତାହେଲେ କ୍ଷୀରର କୌଣସି ଜିନିଷ ଖାଅନି ନା କେବଳ କ୍ଷୀର ଖାଅନି।
ନା କ୍ଷୀର ଖାଏନି କ୍ଷୀରରେ ହେଇ ପନିରଟା ଖାଏନି। ଆଉ ସେମିତି କ୍ଷୀରରେ ଚା ପା ହେଲେ ମୁଁ ଖାଇଦିଏ ସେମତି ପିଇଦିଏ ସେମିତି କିଛି ନାହିଁ।
ଙ୍କ ପାଇଁ।
ଆଉ ହଁ ତ ସେମିତି ଗୋଟେ ଗୋଟେ ଜିନିଷ ଭଲ ଲାଗନି ଆଉ।
ହଁ ତାହେଲେ ତମେ ପୁରା ମୋର ବି କାଟା ଗୋରିର ଆଉ ମୁଁ ବି ସେମିତି କ୍ଷୀର ଖାଏନି ଦହି ସବୁ ଦହି ଖାଏନି ଦହି ଯଦି ଟିକେ ଛୁଙ୍କ୍ କ ମରା ହେଇଥିବ ଖାଇବି ନହେଲେ ଦହିିବରାରେ ଦହି ଟିକେ ଖାଇବି ସେ ଯେଉଁ ପାଣି ପିଇବି। ଆଉ ଯେତେବେଳେ ଆମର ହୁଏନି ଜାଣିଛନ୍ତି ଆପଣ ଯେଉଁ କଣ କହିଲେ। ଫ୍ରାଏ ରାଇସ୍ ର ସେ ଯେଉଁ ବିରିୟାନୀର ସେ ଯେଉଁ କଚୁମ୍ବର ଦହିରେ।
ହଁ ସେଟାରେ ଖାଲି କାହାକୁଡି ମୁଁ ବି ସେ ସେ ତମର ମତେ ମତେ ଲାଗୁଛି ତ ତମେ ଆର ଜନ୍ମରେ ବୋଧେ ତ ମୋର ମୋର ଆଉ ଭଉଣୀ ଥିଲେ ନା କଣ? ଏ ଜନ୍ମରେ ଅଲଗା ହେଇଯାଉଛନ୍ତି ଆଉ।
ହଁ ହଁ ତ ସେଇଆାକୁ ଆମେ ଖାଇ ମୁଁ ଖାଇଛି। ଆଉ ଉ ସେ ସେଇଟା ଖାଏ ଆଉ ଛେନା ଜମା ବି ଖାଏନି। ଆଉ ଲହୁଣୀ ବି ଜମା ବି ବସ ନାହିଁ। ଆଉ
ସବୁ କିଛି ପରବିଲ୍‌ ଲାଗେନି ଯାହା ହଉ ତମେ ବି ତମେ ବି ସେଇଭଳିଆ ଖାାନ ମତେ ବି ଏୁଡା ଭଲ ଲାଗେନି କିଛି ଲଉଣୀ ତ ମତେ ଏତେ ସ୍ମେଲ ହୁଏ ଯେ ମାନେ କହିବାର ନାହିଁ। ମୋର ଥର ଏମିତି ମୁଁ ପଡିକିନା ମୋ ହାତ ମାନେ ଟିକେ ଭାଙ୍ଗି ନଥିଲା। ମଛକି ଯାଇଥିଲା ସିଧା ହଉନଥିଲା କାଟୁଥିଲା ତ ମମି ମତ୍ କଣ କଲା ନା ଲହୁଣୀ ଆଣିକିନା ଘଷିବ ଡେଲି ଆଣିଥିବ ସେତିିକେ ନା ଡେଲି ଗସିବା ମତେ ଯୋଉ ଚିଡା ଲାଗେ ଯୋଉ ସ୍ମେଲ ଗନ୍ଧ ହୁଏ ସେ ଏଟା ଗୋଟେ ତାପରେ ଏଇ ଯୋଉ
ଟିରୁ '
ମୁଁ ରହି ଯାଇଥାଏ ନା ସିଏ ତାକୁ ଅଠା ଉଠା ନାଗେ ମୋ ମମି ମୁଁ ଜମା ନୁ ଚିମିାେ ମୋ ବାପା ଲାଷ୍ଟକୁୁ ଆସିକି ମୋ ହାତ ଧରିକି ଲଗେଇଦେବେ କହିବେ ନା ତା ଏଟା ଲଗେଇଲେ ଭଲ ହବ ଚିଡିବେ ମତେ କିନ୍ତୁ ଭଲ ଲାଗେ ନା। ଆଉ କିନ୍ତୁ ଘିଅ ଟା ମତେ କିନ୍ତୁ ଘିଅ ଟା ଭାରି ପସନ୍ଦ ମୁ ଘିଅ ତ ଏମିତି ମମି ମତେ ଭି ଖାତରେ ରଉଥିବ ମୁଁ ତାକୁ ଖାଲି ଖାଇଦେବି।
ଆଚ୍ଛା ଆଚ୍ଛା ହଁ ମୋତେ ବି ଘିଅଟା ବହୁତ ଭଲ ଲାଗେ। ଘିଅ ସହିତ ଯୋଉ ଖାଇନ୍ତି ଯୋଉ ଖାଇଛନ୍ତି ଅରୁଆ ଡାଲମା ଗରମ ଗରମ ଅରୁଆକୁ ଡାଲମା। ଯେରେ ଟିକିେ ଘିଅର ଛୁଙ୍କ ମରା ହେଇଥିବା ଡାଲମାଟା ଆଉ ଅରୁୁଆରେ ଟିକେ ଘିଅ ପକାଇଦେବେ ତା ଦେହରେ ଟିକଏ କାକୁଡ଼ି ସାଲଡ଼ ବିଶ୍ୱାସ କରୁନା ଆମର ଏଇଠି ନଚଣଣିେ ଆମର ଏଇଠି
କୁକୁରଙ୍କ ପାଖରେ ହୁଏ ଖାଇ ଖାଇବୁ ନୀତି ହବ ହବ ଖାଇବୁ ମାନେ ଏତେ ବଢିଆ ଲାଗିବ ସବୁ ଖାଇଦବାକୁ।
ହଁ ଆମର ବି ଆମର ବି ଏଇଠି ଗ୍ରାମ ଦେବତୀ ଅଛନ୍ତି ମା ଗ୍ରାମ ଦେବତୀ ହେଲା ତାଙ୍କର ତାଙ୍କ
ସେ ସେଇଠି ଆମର ବି ହୁଏ ସାର ସମସ୍ତ ସବୁବେଳେ ତ। ଏନ ବଢଛି ଭୋଜି ଫୋଜି ଦିଅନ୍ତି କି ଏମିତି ଇଏ କରନ୍ତି ତରୁଆ ଡାଲମା ନର୍ମାଲି କରନ୍ତି। ତ ବହୁତ ହି ବଢିଆ ଲାଗେ।
କିନ୍ତୁ କଣ ହୁଏ ନା ଆମର ବି ସେମିତି ଭୋଜିପତ୍ର ବି ଯେମତି କିନ୍ତୁ ପ୍ରାୟ ସଂକ୍ରାନ୍ତି ଆଉ ଆମର ପୂର୍ଣ୍ଣମୀ ପୂର୍ଣ୍ଣମୀରେ ପ୍ରାୟତଃ ହୁଏ ମାନେ ଯୋଉ ୟଏସ୍ ଠାକୁରଙ୍କ ମାଆଙ୍କ ପାଖରେ ଟିକଏ ନୀତି ହୁଏ ତାପରେ କିଏ କାହାର ଜନ୍ମଦିନ ହେଲା କାହା କିଏ ଚାକିରି ପାଇଲା କିଏ ଖୁସିରେ ଟିକେ ଏମିତି ମାନସିକ ଥିଲା ଏମିତି ସବୁ ଦେଇଦିଅନ୍ତି ତାପରେ ଆଉ ଯି ଏବେ ତ ହଁ ଏବେ ତ ସବୁ ଏବେ ତ ସବୁ ଜନ୍ମଦିନରେ ଦଉଛନ୍ତି ଏବେ ସମସ୍ତେ ଆଉ
ହଁ।
ହୁଁ ଆଉ ହଉଛି କଣ କହୁଥିଲି ଜାଣିଛନ୍ତି ନା ଆମର ଆଜି ଗୋଟେ ଇଏ ହେଇଥିଲା ଆସିଥିଲେ କି କହିଲେ? ଏ ଯୋଉ ପ
ଆଜି।
କଣ କହିଲେ?
ହ୍ୟାଲୋ।
ହଁ କଣ କହିଲି ଏମିତି ଗୋଟେ କଣ ଗୋଟେ ସାଉଣ୍ଡ ସୁଵିଲା ଯେ।
ସେଇଟା ବି କଣ ବାହାରେ କିଏ କଣ ସାମ୍ କରିୁଥିବେ ଆଉ। ମୁଁ କହୁଥିଲି ଆଜି ଆମ ଘରକୁ ମୋ ପିଇସି ଆଜିି
ପିସ୍ ଆସିଥିଲେ।
ପିଇସା ପିଇସୀ ଆଉ ତା ଶାଶୁ। ସେ ତାଙ୍କର ଅଛି ଟିକେ ଯିବାର ଥିଲା ଗୋଟେ ଦୂରବାଟ ଜାଗାକୁ ଯିବାର ଥିଲା।
ଆଚ୍ଛା ଦୂର ଜାଗାକୁ ଯିବାର ଥିଲା ହଁ ହଁ ଆଚ୍ଛା ଆଚ୍ଛା ଆଚ୍ଛା। ହଁ ହଁ।
ସେ ଯିବେ ବୋଲି ଆସିଥିଲେ ତାଙ୍କର ଗୋଟେ କୁନି ବେବିଟିଏ ଅଛି। ସିଏ ବହୁତି ବହୁତି କ୍ୟୁଟ କଥା କୁହେ।
ଆରେ ଯା ହୋଉ ସେଇ ତ ମାନେ କଣ କହିଲେ ସେଇ ଛୁଆମାନ ଙ୍କ ପାଇଁ ହିଁ ଭାରି ଖୁସି ଲାଗେ।
ମୁଁ ତାକୁ କହିଲି କି ହୋଉ। ହୁଁ ଡୁଡୁଲ୍ ମୁଁ କହିଲି ଆମେ ତାକୁ ସ୍ନେହରେ ଡୁଡୁଲା ବୋଲି ଡାକୁ।
କଣ ଡୁଡୁଲା? ୱାଉ ବହୁତ ସୁନ୍ଦର ନାଁ ଦେଇଛ ତମେ।
ତାକୁ କହିଲି ମୁଁ କହିଲି ଦିଟା ଆଉ ଆଉ ତୁ ସେଠିକି ଯା ନା ଆଉ ରହିଯା ଆମ କ ରହିଜା ବାପା ମମି ଆଉ ତୋ ମା ଯାଆନ୍ତୁ ସିଏ ତାର କହିଲା ଫାଷ୍ଟ ଫାଷ୍ଟ ରାଜି ହେଇଥିଲା କହିଲା କି ହଁ ମୁଁ ରହିବି ତାପରେ ଇଏକଲା କହିଲା ମୁଁ ରହିବି। ମୋ ମାମା ବି ରହିବ ହେଲା ଆଉ ଯିଏ ଯାଉଛନ୍ତି ତାକୁ କିଛି ଫରକ ପଡେନି ହେଲା।
ହଁ ହଁ। ତାକୁ ଛୋଟ ଛୁଆଙ୍କୁ ତ କେବଳ ମାଆ ବାପା ଦରକାରେ ଆଉ କିଏ ରୁହନ୍ତୁ ନ ରୁହନ୍ତୁ ଆମର କିନ୍ତୁ
ବା ମା କଲେ ହବ।
ଆପଣ ହସୁଛନ୍ତି କାହିଁକି କଣ ପାଖରେ କିଛି କମେଡି ଫମେଡି ହଉଚି ନା କଣ?
ହଁ ନାଇଁ ନାଇଁ ମତେ କଥା ତା କଥା ସେଇଟା ଭାବିଲାବେଳୁ ହସ ଲାଗୁଛି ସେପାଇଁ ମୁଁ ହସୁଚି ଟିକେ ଆଉ।
ଆଚ୍ଛା ଆଚ୍ଛା ମୋତେ ତମକୁ ହସ ଶୁଣିକି ମ ହସ ଲାଗୁଛି ହୋଉ।
ହସନି ହସନି ବେଶୀ ହସ ବେଶି ହସ ଭଲ କଥା ଯେତିକି ଲିମିଟ୍ ହସ ବା କଥା ଛୁଟିକିରେ ହସିବା କଥା ମାନେ ଅଧିକ ହସିବା ଠି ହସିଲେ ତ ଏଇଗୁଣା ହସିଲେ ତ ବହୁତ ଭଲ କିନ୍ତୁ ହସିବାଟା ସବୁବେଳେ ଭଲ ନୁହେଁ। କାରଣ ଯେତେ ହସିବୁ ସେତେ ପଛରେ ସେତେ କାନ୍ଦିବୁ ସେଥିପାଇଁ ମୁଁ ହସିବା ବି ବେଶୀ ହସେନି କମ୍ ହସେ କ ଜାଣି
ହେଲେ ଶୁଣୁନାହାନ୍ତି ଆମର ଏଇ ଗୋଟେ ପାର୍କ ଅଛିିଲୋ ଲୋକମାନେ ସମସ୍ତେ ଆସନ୍ତି ସେ ପାର୍କୁ କେବଳ ହସିବା ପାଇଁ ମିଛି ମିଛିିକା ହସ ସତସତିକା ହସ ନୁହ କେବଳ ମିଛିମିଛିକା ହସ ହସନ୍ତି। ହଁ ଆମ ଘରର ଏଇଠି ହବ ହଁ ହସିବ ଆସିବ ମାନେ କେବଳ ଆସନ୍ତୁ କେବଳ ହସିବା ପାଇଁ ମାନେ କିଛି ନ ଥିବ ଖାଲି ସମସ୍ତେ ହସୁଥିବେ ଠୋଠୋ ହେଇକି ନାହିଁ କାହିଁକି ନାଇଁ ଯେତେ ହସିବ ସେ ମୋତେ ଆୟୁଷ ବଢ଼େ ସେଥିପାଇଁ ସମସ୍ତେ ଗୋଟି ଧାରଣା ରହିଯାଇଛି।
କିନ୍ତୁ ଆମ ଘର ପାଖରେ ଅଛି ଗୋଟେ ଜାଗା କି ଆଉ ଏ
ହ୍ୟାଲୋ ଆରେ ଆପଣଙ୍କ କଥା କିଛି ଶୁଭୁନି।
ହ୍ୟାଲୋ
ହଁ
ହଁ ଆମ ଏଠି ଗୋଟେ ଜାଗା ଅଛି ଯିଏ ଆସିବ ସିଏ ଖାଲି କାନ୍ଦିବ।
କାହିଁକି ମାନେ ସେ ଜାଗାଟା କଣ ଏମିତି କଣ ହେଇଛି କି?
ଆରେ ନାଇଁ ଆକ୍ଚୁଲି କଣ ହେଇଛି କହିଲେ। ସେଠି ସେ ଜାଗାଟାରେ ଗୋଟେ ମାନେ ଏମିତି ଗୋଟେ ଶକ୍ତି ଅଛି ସେ ଜାଗାଟାରେ କି କିଏ ସେ ଜାଗାକୁ ଯିବ ସେ କାନ୍ଦିବ କାନ୍ଦ ନମାଡୁ ଥିଲେ ବି କାନ୍ଦିବାକୁ ମାନେ କାନ୍ଦ ବାହାରିବା ଆପେ ଆପେ
ହୁ
ଯେମିତି କି ଯେମିତି ପୁରୀରେ ଜଗନ୍ନାଥ ମନ୍ଦିର କ ଜଗନ୍ନାଥ ମନ୍ଦିର ଯାଇ ପହଞ୍ଚିଲେ କାନ୍ଦଟା ଲାଗେ ସେମତି ସେ ଜାଗା ଟା ଆମର ସେମିତି ଅଛି କି ସେ ଜାଗାକୁ ଗଲେ କାନ୍ଦ ଲାଗିବ।
ଆଚ୍ଛା ଆଚ୍ଛା
ସେତେବେଳେ ଆମର ଏଇଠି ଗୋଟେ ଜାଗା କେବେ ଆସିକି ସବୁବେଳେ କାନ୍ଦିବେ।
ଆଚ୍ଛା ଆଚ୍ଛା ସେ ଯୋଉ ଜଗା ଯେଉ କହିଲେ ଜ ହ ଆଖି ସେ ଯଉ ଆଖିକୁ ଦେଖ
ଦେଖିଦେଲ ସେଠ ସେ ସେ ଜାଗାକୁ ପହଞ୍ଚିଯିବୁ ମାନେ କାନ୍ଦ ମାନେ
ହଁ ଅଟୋମେଟିକ୍ କେମିତି କେଜାଣି କୁଆଡ଼ୁ ଆସିଯାଏ ସେ ଲୁହ ଯେମିତି ସତିକା କି ତା ପାଇଁ ହିଁ ଏ ଲୁହ ସବୁ ମାନେ ଅଟକିକି ଥିଲା ତାକୁ ଦେଖିଲା ମାନେ ବହି
ହଁ ସେଇଟା ହିଁ ହୁଏ ତ ବହୁତି ମାନେ ଭଲ ଲାଗି ଯିବ ଗଲେ ମନ ପୁରା ଶାନ୍ତି ଲାଗି ହେଇ ଗଲେ।
ହଁ ଏଇଟା ତ ସତ କଥା। ଆଉ ତାହେଲେ ସନ୍ଧ୍ୟାରେ କଣ ଖାଇଛନ୍ତି ଆପଣ।
ସନ୍ଧ୍ୟାରେ ଖାଇଥିଲି ବରା। ଆଉ ଇତିଲି। ଘୁଗୁନି ଶିଙ୍ଗଡା
ଆରେ ଏତେ ଜିନିଷ ଖାଇ ଦେଇେଇଛନ୍ତି ଯାହା ହଉ ସନ୍ଧ୍ୟାରେ ତାହେଲେ ଭଲ ନାସ୍ତା ହୋଇଯାଇଛି। ସନ୍ଧ୍ୟାରେ ମୁଁ ଖାଇଥିଲି ଯାଇଥିଲି ଆଜି ଟିକିଏ ସନ୍ଧ୍ୟାରେ ଯେଉଁ ବଜାର ଯାଇଥିଲି ତ ସେଇ ବଜାରରୁ ଯାଇକି ଆଣିଥିଲି ଟିକେ ଗୁପଚୁପ୍ ଜାଣିଛନ୍ତି ନା ଆପଣଙ୍କ ଗ ଆଡ଼ କଣ କୁହନ୍ତି ଗୁପଚୁପ କୁହନ୍ତି ନା ପାନିପୁରୀ କୁହନ୍ତି କଣ କୁହନ୍ତି?
ଆମ ଆଡେ ଗୋଲଗୋପା କୁହନ୍ତି ଆଉ ଗୁପଚୁପ୍ ବି କୁହନ୍ତି।
ଆଚ୍ଛା ଆଚ୍ଛା ହଁ ତ ସେଇ ଗୁପଚୁପ୍ ଆଣିଥିଲି ଘର ଲୋକ ସମସ୍ତ ଆପଙ୍କ ପାଇଁ
ଜାଣିଛନ୍ତି ଗୋଟେ କଥା ଆମର ଆମେ ଯୋଉ ପଖା ବଳକୁ ଆମ ଆଡେ କଣ କୁହନ୍ତି ଜାଣିଛନ୍ତି
କଣ କୁହନ୍ତି ଆପଣ ଆ ଦେ ବା ଓଡ଼ିଆ ନାଡ଼ ତ ପାନି ଭାତ
ଅ ହଁ ତାପରେ ମୁଁ ଆମ ଏଠି ତ କୁହନ୍ତି ଆଉ ଗୋଟେ ମୋ ମାମୁଁ କୁଆଡେ ସେମିତି କୁହନ୍ତି ପାଣି ଭାତ ମୁଁ କହିନି ଆମ ଭାଷା ତମେ କେମିତି ଜାଣିଲ
ଆଛ ହଁ ସେଇ ଗୋଟିଏ ଜାଗା ଭିତରେ ତ ସେଥିପାଇଁ ସବୁ ପାଖାପାଖିଠୁ ଜାଣିଥିବେ ଆଉ କଣ କହୁଥିଲି ହଁ ମୁଁ ଆଣିଲି ବଜାରରୁ ଆଉ କଣ କହିଲେ ସେ ଆମ ଗୋଟେ କୁନି ପୁଅ ଅଛି ସେ କୁନି ପୁଅ ଅଛି ଆମ ଘରେ ଗୋଟେ ତ ସେ କୁନି ପୁଅ କହିଲା କି ଖାଇବ ବୋଲି ଚାଓମିିନ ଖାଇବ ବୋଲି କହିଥିଲା ତ ତା ପାଇଁ ମୁଁ ଚା ଚାଉମିିନ ଆଣିଥିଲି ଆଉ ଚି ଆଣିଥିଲି ଆମର କଣ କହିଲେ ସେଇଟା ଆଉ
ଚାଉମିିନ ଚାଉମିିନ କିଣିକି ଆଣିକି ଖାଇବା ଅପେକ୍ଷା ଘରେ ତିଆରି କରିଦବ
ହଁ ଏଇଟା କିନ୍ତୁ ପ୍ରକୃତରେ ବହୁତ ଭଲ କଥାଟେ କହିଲି ଜମା ବି ବାହାର ଚାଉମିିନ ଭଲ ଲାଗେନି ମୁଁ ଶିଖିଛି କେବେ ବନେଇନି ବଟ୍ ମୁଁ ଜାଣିଛି କେମିତି ବନାଯାଏ
ହ ଆଚ୍ଛା
ହୁଁ ତମେ କେବେ ବନି
ନାଇଁ ମୁଁ କେବେ ଘରେ ବନେଇନି ବଟ ମୋ ଆଣ୍ଟି ଜଣେ ବନାନ୍ତି ତ ମୁଁ ଖାଇଛି ବଟ ସେମିତି ଇଏ କରିକି କେବେ ଖାଇନି ବନେଇ କି ମୁଁ କେବେ ଖାଇନି
ନାଇଁ କେବେ ବନେଇବେକୁ କେମିତି ଜାଣିଛନ୍ତି ବନେଇବେ ପ୍ରଥମେ